ଆଜ୍ଞା ଜୟ ଜଗନ୍ନାଥ।
କଣ କରୁଛନ୍ତି?
ହଁ ଏଠି ଟିକେ ଖାଇବା ଖାଇ ବିଶ୍ରାମ ନଉଥିଲି ଆଉ। ଆପଣ କଣ କରୁଛନ୍ତି, ଖିଆ ପିଆ ସରିଲାଣି?
ନା ଖିଆ ପିଆ ତ ସରିନି ଏ ଯାଏଁ। ଏବେ ଖାଲି ବିଶ୍ରାମ ନଉଥିଲି। ତାପରେ ଯାଇକି ଦଶଟା ଏଗାରଟା ବେଳୁ ଖାଇଥାନ୍ତି ଆଉ।
ଆଚ୍ଛା ଆଚ୍ଛା କଣ ଖାଇବେ?
ଆଜି ଆମର ହେଉଛି ପିଠାକୁ ମଟର ତରକାରୀ।
ବା ତ ଅତି ପ୍ରିୟ ଆଉ।
ଆପଣ କଣ ଖାଇଛନ୍ତି?
ହଁ ମୁଁ ଏବେ ଟିକେନାକୁ ଛତୁଆ ଖାଇଛି। ବୋଉ ଆମର ଏବେ ଚକୁୁଳି ପିଠା କରୁଛନ୍ତି ତ ଚକୁୁଳି ପିଠାକୁ ବାଡିଆ ଡାଲମା ଖାଇବି ଆଉ।
ଓହୋ ଚକୁଳି ପିଠା ବାଡ଼ିଆ ଡାଲମା ବେଶ ସ୍ଵାଦିଷ୍ଟ କର ଅଟେ।
ନିଶ୍ଚୟ ନିଶ୍ଚୟ।
ଆଉ ରଜରେ କଆଡେ ବୁଲିବାକୁ ଗଲେଣି ନା ନାହିଁ?
ନା ବୁଲିବାକୁ କଣ ଯିବି ଆଉ ମନ ଇଚ୍ଛୁକ ହଉନି କଉଠିକି ଭ୍ରମଣ କରିବାକୁ। ତ ଘରେ ହିଁ ବସିକି ସମୟକୁ ଅତିବାହିତ କରୁଛି ଆଉ।
ମୁଁ ଭାବୁଥିଲି ଚିଲିକା ଆଡେ ଟିକେ ଯାଇକି ବୁଲି ଆସିଥିଲେ ଟିକେ ଭଲ ଲାଗିଥାନ୍ତା।
ହଁ ଚିଲିକା ଆଚ୍ଛା ହଁ ହଁ ନିଶ୍ଚୟ ନିଶ୍ଚୟ। ଚିଲିକା ଏଠୁ କେତେ ବାଟ ହେବ କହିଲେ।
ଚିଲିକା ଏଠୁ କେତେ ବାଟ ହବ ତ ମୋର ମନେ ନାହିଁ କିନ୍ତୁ ଅଧିକ ବାଟ ତ ହବ।
ଆଛା ସେଥିପାଇଁ ମୁଁ ସେ ବିଷୟରେ କିଛି ଜାଣିନି କୋଉଠି କଣ କେମିତି କେତେ ବାଟ। ଏମିତି କହୁଥିରେ ଗଲେ ସୁବିଧା ଜନକ ହବ ଆମକୁ ଯିବା ପାଇଁ
ବସରେ ଗଲେ ଟିକେ ବସରେ ଗଲେ ଟିକେ ଅଧିକ ସମୟ ଲାଗିବ କିନ୍ତୁ ନିଜେ ଗଲେ ଆମେ ଖୁବ ଶୀଘ୍ର ପହଞ୍ଚି ପାରିବା।
ଆଚ୍ଛା ଆଚ୍ଛା
ଚିଲିକା ପ୍ରାୟ ଏଗାରଶହ ବର୍ଗ କିଲୋମିଟର ଅଞ୍ଚଳରେ ବିସ୍ତାରିତ ହୋଇଛି ଏବଂ ପୁରୀ ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାକୁ ଆବର୍ତ୍ତ ହୋଇଛି।
ଆଚ୍ଛା ଆଛା ଏମିତି ତାହେଲେ।
ଆଜ୍ଞା ମାନେ ପୁରୀ ଖୋର୍ଦ୍ଧା ଆଉ ଗଞ୍ଜାମ ପାଖାପାଖି ସେଇ ଚିଲିକାଟା ପଡୁଛି ଆମର ଆଉ।
ତାହେଲେ ଠିକ୍ ଅଛି କେବେ ଗୋଟେ ସମୟ ବାହାର କରିକି ଯିବା ଆଉ ତାହେଲେ ଆଉ।
ଆଜ୍ଞା ଓଡିଶାରେ ଚାଳିଶ ପଇଁଚାଳିଶ କିଲୋମିଟର ଲମ୍ବା ସମୁଦ୍ର କୂଳରେ ଅନେକ ଏକ ସୁନ୍ଦର ବେଳାଭୂମି ରହିଛି।
ଆପଣ କେଉଁ କାମରେ ବ୍ୟସ୍ତ ଅଛନ୍ତି ବୋଧେ?
ନାଇଁ ନାଇଁ ବ୍ୟସ୍ତ କଣ ଟିକେ ବିଶ୍ରାମ ନଉଥିଲି ଆଉ ବ୍ୟସ୍ତ କିଛି ନାହିଁ ଜଷ୍ଟ ତ ଏବେ ଆସିଲି। ବାହାରୁ ଟିକେ।
ଓହୋ ଆପଣ କଣ ଜାଣିଛନ୍ତି ମାର୍ଚ୍ଚ କୋଡ଼ିଏ ତାରିଖକୁ ପଖାଳ ଦିବସର ବୋଲି କୁହାଯାଏ।
ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଜାଣିଛି ସାଧାରଣତଃ ଓଡିଆ ଲୋକମାନେ ତ ପଖାଳ ଖାଇବାକୁ ଭଲ ପାଆନ୍ତି ଆଉ ବେଶ କରି ମୁଁ।
ଓହୋ ଆପଣକୁ ଭଲଲାଗେ ତେବେ।
ନିଶ୍ଚୟ ନିଶ୍ଚୟ ଦୈନନ୍ଦିନ ଖାଇବା ଖାଦ୍ୟ କହିବାକୁ ଗଲେ ଓଡିଆ ମାନଙ୍କର।
ତେବେ ତା ପରଟା ଆପଣ କହିଲେ ଭଲ ହୁଅନ୍ତା।
ନିଶ୍ଚୟ ନିଶ୍ଚୟ
ତେବେ ଆସନ୍ତୁ ଦେଖିବା ଶୀତ କାଳରେ ଦେଶରୁ ହଜାର ହଜାର ପକ୍ଷୀ ଏଠାକୁ ଆସନ୍ତି। ଡଲଫିନ୍ ମାନଙ୍କର ଖେଳ ଦେଖିବା ପାଇଁ ପର୍ଯ୍ୟଟକ ମାନେ।
ଆଚ୍ଛା
ମୁଁ ବି ଖବର ଶୁଣିବାକୁ ପାଇଥିଲି କି ଓଡ଼ିଶାରେ ଚାରିଶହ ପଞ୍ଚାଅଶୀ କିଲୋମିଟର ଲମ୍ବା ସମୁଦ୍ରକୂଳରେ ଏକ ସୁନ୍ଦର ବେଳାଭୂମି ରହିଛି।
ହଁ ତାହା ତ ମୁଁ ଆପଣଙ୍କୁ ଆଗରୁ କହିସାରିଥିଲି ଆପଣ ତ ଆଉଥରେ କହିଦେଲେ।
ଆଚ୍ଛା ଆଚ୍ଛା ଏଇଆ କି ତାହେଲେ ମୁଁ ଠିକରେ ସୁ ଶୁଣି ନାହିଁ।
ଓହୋ କିନ୍ତୁ ଏବେ ଦେଖନ୍ତୁ ପ୍ରଥମେ ଆମେ ନିଜର ଆୟ ଖର୍ଚ୍ଚକୁ ବୁଝିବା ଦରକାର। ପ୍ରତି ମାସରେ କେତେ ଟଙ୍କା ଆସୁଛି। ଓ କେଉଁଠି ଖର୍ଚ୍ଚ ହେଉଛି ସେଟିକୁ ଲେଖି ରଖିବା ମଧ୍ୟ ଉଚିତ।
ନା ଏଇଟା ତ ନିହାତି କରିବା ଉଚିତ୍। ଆଉ ନିଜ ଅର୍ଥନୀତିକୁ ଠିକ୍ ଭାବରେ ପରିଚ ପରି ପରିଚାଳନା କରିବା ଭବିଷ୍ୟତକୁ ସୁରକ୍ଷିତ ରଖିଥାଏ।
ହଁ କାରଣ କେଉଁଠାରେ କେତେବେଳେ କଣ ହେଇଯିବ ତାହା ଆମେ ଜାଣିପାରିବା ନାହିଁ।
ବେଶ ବେଶ ଠିକ୍ କଥା। ହଁ ଜାଣିଚନ୍ତି ପୁରୀ ଶ୍ରୀମନ୍ଦିରରେ ପନ ଭୋଗ ବିଶ୍ଵ ପ୍ରସିଦ୍ଧ ମାଟି ହାଣ୍ଡିରେ ରନ୍ଧା ଯାଉଥିବା ଏଇ ଅନ୍ନ ଓ ଡାଲମାର ସ୍ଵାଦ ଅତୁଳନୀୟ ୱା। କଣ ଲାଗେ କହିବା ଆନନ୍ଦ ବଜାରରେ
ହଁ ତାହା ତ ବେଶ କଥା। କିନ୍ତୁ ଆପଣଙ୍କୁ କଣ ସୋରିଷ ବଟା ବେସର ଦେଇ ତ ମାଛ ତକାରୀ ଯୋଉ ଖାଦ୍ୟ ଆମିଷ ଖାଦ୍ୟ ତାହା ଆପଣ ଜାଣିଛନ୍ତି କି?
ଆପଣ ହସୁଚନ୍ତି ବୋଧୋ ହୋଏ
ଆପଣଙ୍କର ହସିବାର କାରଣଟା ମୁଁ ଜାଣିପାରିଲି ନାହିଁ।
ନା ହସିବାର କାରଣ ନାଇଁ। ଯେହେତୁ ମୋ ସାନ ଭାଇ ଟିକେ ତ୍ରୁଟି କରୁଛନ୍ତି ମୋ ସହିତ
ଓହୋ। ତାହା ତ ମୁଁ ଜାଣିଥିଲି ଅବଶ୍ୟ କିନ୍ତୁ ମୁଁ ତାହା ତ ମୁଁ ଜାଣିଥିଲି କିନ୍ତୁ ମୁଁ ଟିକେ ଅପ ଆପଣଙ୍କୁ ଏମିତି କଥାରେ ମଜିବା ପାଇଁ ମୁଁ ଆପଣଙ୍କୁ କହିଥିଲି ଏ କଥା ଆପଣ ତ ବୁଝିପାରିଲେନି ଛାଡ଼ନ୍ତୁ।
ହଁ ନାଇଁ ନାଇଁ ନିଶ୍ଚୟ ମୁଁ ବୁଝିପାରିଲି ତଥାପି କହିଦେଲି।
ଛାଡ଼ନ୍ତୁ କିନ୍ତୁ ଓଡ଼ିଶାର ରୋଷେଇ ସ୍ଵ ସାଧାରଣ ସ୍ୱଳ୍ପ ତେଲ ଏବଂ ମସଲା ପ୍ରସ୍ତୁତ ହୋଇଥାଏ ଯାହା ଖାଇବାକୁ ଅତ୍ୟନ୍ତ ସ୍ଵାଦିଷ୍ଟକର।
ବା କୁହନ୍ତୁନି କୁହନ୍ତୁନି କିଏ ସ୍ଵାଦିଷ୍ଟ। ମାଛ ବେସର ଖାଇବେ ଓ କି ଶାନ୍ତି କହିବାକୁ ନାଇଁ। ପଖାଳ ସହିତ ମାଛ ବେଶର
ଆଉ ଏଠାକାର ଚାଷୀ ମାନେ ଭିନ୍ନ ଭିନ୍ନ କୃଷି ଯନ୍ତ୍ରପାତି ଓ ସବ୍ ସିଡ଼ି ପାଇଁ ଅନ୍ ଲାଇନରେ ମଧ୍ୟ ଆବେଦନ କରୁଚନ୍ତି।
ଆଛା ଏମିତି କଥା ତାହେଲେ। ଜାଣିଚନ୍ତି ସିଏମ୍ କିଷାନ୍ ସିଏମ୍ କିଷାନ୍ ଯୋଜନା ପୂର୍ବରୁ କାଳିଆ ଯୋଜନା ଭାବରେ ଜଣା ଥିଲା। ଏହି ଯୋଜନାରେ ଚାଷୀକୁ ବର୍ଷ ଚାଳିଶ ଯାଏଁ ଏଇ ଚାରି ହଜାର ଟଙ୍କା ଖରିଫ୍ ଓ ରବି ଏଥି ପାଇଁ ଦୁଇଟି କିସ୍ତି ମିଳିଥାଏ।
ଓହୋ କିନ୍ତୁ ମୁଁ ଆପଣଙ୍କୁ ଗୋଟିଏ ଏସେ ମେସ କରିଥିଲି ତାହା ଆପଣ ନିଶ୍ଚିନ୍ତ ଦେଖନ୍ତୁ ଏବଂ ବୁଝିବାକୁ ସକ୍ଷମ ହୁଅନ୍ତୁ। କଣ ଆ
ଆଛା ଆଛା ଠିକ୍ ଅଛି ହଁ ଦେବେ ଦେଖିଲି ଦେଖିଲି।
ହଁ ନିଜର ଅର୍ଥନୀତିକୁ ଠିକ୍ ଭାବରେ ପରିଚାଳନା କରିବା। ଭବିଷତକୁ ସୁରକ୍ଷିତ କରିଥାଏ।
ସ ଦେଶ୍ ଠିକ୍ କଥା କହିବାକୁ ଗଲେ ଆମେ ସଞ୍ଚୟ କରିବାର ଅଭ୍ୟାସ ଗଢିବା ଦରକାର। ଆୟ ହେଲେ ପ୍ରଥମେ କିଛି ଟଙ୍କା ସଞ୍ଚୟ କରନ୍ତୁ ଫରେ ଖର୍ଚ୍ଚ କରନ୍ତୁ। ନହେଲେ ଏମିତି ହେଲେ ଆଗକୁ ପଲ ପଇସା ରହିବାର ଲ ଲଗେ। ନ ରହିବାର ଅସୁବିଧା ହେଇପାରେ।
ପଇସା ରଖିକି ହିଁ ତ ମୁଁ ସବୁଠାରୁ ମାନେ ଏସିଆର ସବୁଠାରୁ ବଡ଼ ଲୁଣିହ୍ରଦ ଡଲଫିନ୍ ଓ ପ୍ରବାସୀ ପକ୍ଷୀଙ୍କ ପାଇଁ ପ୍ରସିଦ୍ଧ ଚିଲିକାକୁ ଦେଖିବାକୁ ଚାହୁଁଚି।
ଜାଣିଚନ୍ତି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲ ନଷ୍ଟ ହେଲେ ଏହି ଯୋଜନା ମାଧ୍ୟ ମ ଚାଷୀ କ୍ଷତି ପୂରଣ ମିଳିଥାଏ।
ହଁ ତାହା ତ ମୁଁ ଜାଣିଛି କିନ୍ତୁ ଆପଣଙ୍କୁ କଣ ଜଣାଅଛି କି ଛେନା ପୋଡକୁ ଓଡିଶାର ପନିର୍ କେକ୍ ବୋଲି କୁହାଯାଏ। ଛେନା, ଚିନି, ଅଳେଇଚ, ଗୋଲମରିଚ ମିଶି ଏହାକୁ ପ୍ରସ୍ତୁତ କରାଯାଏ ଏବଂ ଏହା ମୁଖ୍ୟତଃ ନୟାଗଡ଼ ଜିଲ୍ଲାର ଆରମ୍ଭ ହୋଇଥିଲା।
ଓଃ ଛେନା ପୋଡ କଥା କୁହନ୍ତୁନି, ପାଟିରୁ ଲାଳ ଗଡି ଯାଉଛି। କିବା କି ସ୍ୱାଦିଷ୍ଟ ସିଏ।
ଛେନାପୋଡ଼ ଆପଣଙ୍କୁ ବହୁତ ପ୍ରିୟ ମତବୋଧ ହଉଚି।
ହଁ ନିଶ୍ଚୟ ନିଶ୍ଚୟ, ମୋର ମିଠା ଅତି ପ୍ରିୟ।
ଓହୋ। କିନ୍ତୁ ଏହା ଏଥିପାଇଁ ଆମକୁ ମାନେ ଅର୍ଥ ଖର୍ଚ୍ଚ ସଞ୍ଚୟ ମଧ୍ୟ କରିବାକୁ ପଡିବ, କାରଣ ମାଗଣାରେ ତ କେହି ଆମକୁ ଛେନାପୋଡ଼ ଦେଇଦେବେନି ନା।
ହାଁ-ହଁ-ହଁ। ନିଶ୍ଚୟ ସେଟାଟ ଠିକ୍ କଥା, ଅର୍ଥ ତ ରଖିବାକୁ ପଡିବ। ଖୁସି ପାଇଁ ଅର୍ଥ ସଞ୍ଚୟ କରିବା ନିହାତି ଦରକାର।
ଆମର ତ ବିଭିନ୍ନ ପନିପରିବା ସହିତ ଡାଲି ପକାଇ ଡାଲମା ପ୍ରସ୍ତୁତ ହେଉଅଛି। ଏହା ତ ବହୁତ ପୁଷ୍ଟିକର ଏବଂ ସ୍ଵାଦିଷ୍ଟକର ଖାଦ୍ୟ।
ଡ୍ରେସ୍ ବେଶ ନିଶ୍ଚୟ। ଆଉ ଜାଣିଛନ୍ତି ଆପଣ, ଧାନ ହଉଛି ଓଡିଶାର ପ୍ରଧାନ ଫସଲ। ଏହା ବ୍ୟତୀତ ମୁଗ, ବିରି, ହରଡ ଭଳି ଡାଲିଜାତୀୟ ଫସଲ ଚିନାବାଦାମ, ସୋରିଷ ତେଲ, ତୈଳବୀ-ବୀଜ ଆଦି ଚାଷ କରାଯାଏ।
କେଉଁ ବୀଜ ଚାଷ କରାଯାଏ?
ଅ ଏଠି ଲେଖା ହେଇଛି ତୈଳବି-ବୀଜ ଆଦି ଚାଷ କରାଯାଏ। ଚିନାବାଦାମ, ସୋରିଷ ତେଲ
ଓହୋ ତୈଳବୀଜ, ମୁଁ କ ମୁଁ ବୁଝିପାରିଲି ନାହିଁ। ମୁଁ ଭାବିଲି କେଉଁ ବୀଜ ଚାଷ କରାଯାଏ? ତେବେ ହୋଇଥିବ, କିନ୍ତୁ ଓଡିଶାର ମୁଣ୍ଡ ପିଛା ପ୍ରାୟ ଆୟ ପ୍ରାୟ ଏକ ଲକ୍ଷ ବୟାଅଶୀ ହଜାର ପାଞ୍ଚଶହ ଅଠଚାଳିଶ ଟଙ୍କା ପହଞ୍ଚିଛି। ଯାହା ପୂର୍ବ ବର୍ଷ ତୁଳନାରେ ପ୍ରାୟ ଦଶ ଦଶମିକ ଛଅ ବୃଦ୍ଧି ପାଇଅଛି।
ଆଚ୍ଛା ଆଚ୍ଛା। ଆପଣ ଜାଣିଛନ୍ତି କି, ବର୍ତ୍ତମାନର ପରିସ୍ଥିତି ଯାହା ଜଳସେଚନର ଅଭାବ, ବନ୍ୟା, ମରୁଡି ପରି ପ୍ରାକୃତିକ ବିପର୍ଯ୍ୟୟ, ଚାଷୀଙ୍କ ପାଇଁ ବଡ଼ ଚିନ୍ତାର ବିଷୟ।
ହଁ। ଏବେ ତ ଆଜିିକାଲି ଦେଖୁଛନ୍ତି ଯୋଉ ଭଳି ଭାବେ ବର୍ଷା ହେଉଚି ଚାଷୀମାନଙ୍କର ଦୁଃଖ ତ ଦେଖି ହେଉନାହିଁ।
ନିଶ୍ଚୟ ନିଶ୍ଚୟ ଠିକ କଥା। ବର୍ଷା ହେଲେ ଗୋଟେ ଠିକ କଥା ଚଳିବ କିନ୍ତୁ ବର୍ଷା ସହିତ ଯୋଉ ଘଡଘଡି, ବିଜୁଳି କେତେ ପବନ ହଉଛି, କେତେ କେତେ ଜାଗାରେ କେତେ କେତେ ବଡ ଘ ଗଛ ଭ ଭାଙ୍ଗି ଯାଉଛି କିଛି କିଛି ଲୋକ ଯୋଉ ଗରିବ ଲୋକମାନେ ବାଟରେ କିଛି କିଛି ଛୋଟ ମୋଟ ଘର ଚାଳ କରିକି ଆଶ୍ରୟ ନଉଛନ୍ତି ସେମାନଙ୍କର ଘର ଭାଙ୍ଗି ଯାଉଛି। ଦେଖିକି ଆଜ୍ଞା ବହୁତ ଦୁଃଖ ଲାଗୁଛି ମନ ଭିତରୁ।
ମୁଁ ତ ଥରେ ବୁଲିବାକୁ ଯାଇଥିଲି କିନ୍ତୁ ସେଠାରେ ଅତ୍ୟନ୍ତ ଭୟଙ୍କର ଘଟଣା ଘଟିଯାଇଥିଲା। ଆମ ସହ ଯେଉଁ ଚାରିଜଣ ବନ୍ଧୁ ଯାଇଥିଲୁ ତାଙ୍କ ମଧ୍ୟରୁ ଜଣଙ୍କ ଉପରେ ଏକ ଭୟାନକ ଭାବେ ଘଡଘଡି ପଡିଥିଲା କିନ୍ତୁ ଭଗବାନଙ୍କ କାରଣରୁ ସେ ଯାହା ହଉ ଅଳ୍ପକେ ବର୍ତ୍ତି ଗଲେ।
ଓ ଜୟ ଜଗନ୍ନାଥ। କେମିତି ସେ ଭଲରେ ବଞ୍ଚିଯାଇଛନ୍ତି। ଏହି ସମୟରେ ତ ବିଲକୁଲ ଘରୁ ବାହାରିବା କଥା ନୁହଁ। ନିଜ ଜୀବନକୁ ବଞ୍ଚେଇବା ନିହାତି ଜରୁରୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଘରୁ ଗୋଡ କାଢିଲେ ଘରୁ କାଢ଼ିବା ଯାହା ମୃତ୍ୟୁକୁ ଡାକିକି ପାଖରେ ବସେଇବା ସେଇଆ।
ତାହା ତ ବେଶ୍ ସଠିକ୍ କଥା କହୁଛନ୍ତି ଆପଣ କିନ୍ତୁ ନିଜ କୁହନ୍ତୁ, ଘରୁ କଣ ନ ବାହାରିଲେ କିଛି ହେଇପାରିବ କି?
ହଁ ସେଇଟା ବି ଠିକ କଥା। ଘରୁ ନ ବାହାରିଲେ ବି ୟା ପେଟ ପୋଷିବା ପାଇଁ ଅର୍ଥ ନଥିବ।
ଯେପରି ଆମେ ଏପରି ଆମେ ତ ଏ ବୟସରୁ ଏବେ ତାର ଖର୍ଚ୍ଚ ପାଇଁ ପଇସା ପାଇଁ ଏତେ କିଛି କରୁଚୁ
ଠିକ୍ କଥା, ନିଶ୍ଚୟ ନିଶ୍ଚୟ।
ତେବେ ମୁଁ ଭାବୁଛି, କୁଆଡେ ଯାଇ ଟିକେ ବୁଲାବୁଲି କରି ଆସିଲେ ମୋ ମନଟା ଭଲ ଲାଗନ୍ତା ତେବେ ହଉ ଯଦି କିଛି ବୁଲାବୁଲିର ସୁଯୋଗ ହୁଏ, ମୁଁ ଆପଣଙ୍କୁ ନିଶ୍ଚୟ କଲ୍ କରି ଜଣେଇବି।
ଠିକ୍ ଅଛି ବନ୍ଧୁ ଠିକ୍ ଅଛି ମୋର ଅଛି ତମ କଲ୍ ଟାଇମ୍।